ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର ଅଶୋକ ସ ଅଶୋକ ବାବୁ ନମସ୍କାର ମୁଁ ଆପଣଙ୍କର ଏଇ ଯୋଉ ଚାନ୍ଦା ପାଇଁ କଲ୍ କରିଥିଲି।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
କଲ୍ କରୁଛନ୍ତି ମୋତେ କ୍ଷମ କରିବେ ଆ ଅଶେଷ ଅଶେଷ ଧନ୍ୟବାଦ ଆପଣ କଲ ଉଠେଇଥିବ କରଥାରୁ ଆପଣ ଗତ ତାରିଖ ନାହାନ୍ତି ଆପଣ ଜୟ ଜଗନ୍ନାଥ ଆଜ୍ଞା।
ଧନ୍ୟବାଦ ଧନ୍ୟବାଦ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଠାକୁରଙ୍କ କୃପା ବା ସମସ୍ତଙ୍କ ଉପରେ ରହୁ, ହ। ହଁ କୁହନ୍ତୁ?
ଆପଣ ଆପଣ ଠିକ ଦଶ ମିନିଟ ପରେ ଆପଣ ଖାଇବାକୁ ଯାଇପାରିବେ ହଁ, ଆଉ ଆ ଆପଣଙ୍କୁ ଆ ଟିକେ ଆ ଡିଷ୍ଟର୍ବ କରିଥିବାରୁ ଆଉ କ୍ଷମା ପ୍ରାର୍ଥନା କରୁଛି।
ନାଇଁ ଆପଣ ଆମର ପ୍ରିୟ ବନ୍ଧୁ। ଆପଣଙ୍କୁ କଣ ଆପଣ କାଇହିଁ କ୍ଷମା ମାଗୁଛନ୍ତି ଚଳିବ ଚଳିବ କୁହ?
ହଁ ତ ତାପରେ ଆପଣ ଖାଇକି ଆସିଲା ପରେ ମତେ କଲ କରିପାରିବେ ଯଦି ମୁଁ ଫ୍ରିଥିବି। ମୁଁ ଟିକେ ଆ ବାପା ଆସିଲେ ଟିକେ ଆ ଟିକେ ମୁଁ କୁଣ୍ଥାବୋଧ କରିବି ମାନେ ଆ ଟିକେ ମୋର କାର୍ଯ୍ୟ ରହିବ ମୋର ଏବେ ଖାଇବାର ନାହିଁ ମୁଁ ଯାଇଏ ଏଗାରଟାରେ ଖାଇବି ଆପଣ ଖାଇକି ଆସିଲେ ପରେ ପରେ ମୁଁ ଟାଇମ ବୋଧେ ତ ଟୀ ଟେ ଟାଇମରେ ଏପଟ ସେପଟ ରହୁଛି, ଆମର ତ ଖାଦ୍ୟ ତିଆରି ବି ହେଇନି। ଆପଣ ମତେ ଆ ଜି, ଆ-ଆ ତିନିଟା ଚାରିଟା ଯାଇଏଁ ବି କଲ୍ କରିବେ ଫାଙ୍କା ରହିବି, କିନ୍ତୁ ଚାର୍ଜ ମୁବାଇଲେ ଜମା ନହିଁ। ବିଶ୍ ପରସେଣ୍ଟ।
ଆଉ ତାହେଲେ ଆପଣ ଖାଇବାକୁ ଗଲାବେଳେ ମୋବାଇଲ ଟା ଚାର୍ଜ ବସେଇଦେବେ ଆଉ କଣ?
ହୁଁ। ବହୁତ ହିଁ ଭଲ ଉପାୟ ଆପଣ ଅବଲମ୍ବନ କରିବାକୁ କହୁଛନ୍ତି, ଧନ୍ୟବାଦ ଅଶେଷ ଧନ୍ୟବାଦ, ଆ ଆପଣ, ହଁ ଆଉ ଆପଣଙ୍କ ସହ କଥା ହେଇକି ମତେ ବହୁତ ହିଁ ଭଲ ଲାଗୁଛି, ବହୁତ ଗର୍ବ ଅନୁଭବ କରୁଛି ମୁଁ। ମୁଁ ଆପଣଙ୍କୁ କାଲି ରବିବାର ଯେହେତୁ ଆପଣ ଯଦି ଚାହିଁବେ କଲ୍ କରିପାରିବେ, ମୁଁ କଲ କରିପାରିବି, ଯେହେତୁ ମୋର ସୋମବାର ଗୋଟେ ଆଶ୍ଚର୍ଯ୍ୟକର ପରୀକ୍ଷା ଅଛି, ମତେ ବି ଟିକେ ବ୍ୟସ୍ତ ରହିବାକୁ ପଡିବ।
ହଁ ହଁ ମୁଁ ଜାଣିଛି ସେ ସାଗର ଭାଇ ବି କହୁଥିଲେ। ତାଙ୍କର ବି କଣ ଆଶ୍ଚର୍ଯ୍ୟ ଜନକ ପରୀକ୍ଷା ବୋଲି ଗୋଟେ କଣ କରାହଉଛି। ତ ସେ ସେଥିରେ ମାନେ ବହୁତ ସିରିଅସ ହେଇକି ପଢୁଛନ୍ତି। ନହଲେ ଗଣିତର ଯୋଉ ନେଇଛନ୍ତି, ଅନର୍ସ ପିଲା ସେମାନଙ୍କୁ ପୁରା ହଇରାଣ
ଅତି ସୁନ୍ଦର ଅତି ସୁନ୍ଦର ହଁ। ସେ ଆଶ୍ଚର୍ଯ୍ୟକ ପରୀକ୍ଷାରେ ଆ ପାସ୍ ହବା କିଛି ଅଧିକ ବଡ କାମ ନୁହଁ କଷ୍ଟ କଷ୍ଟକର ନୁହଁ, କଷ୍ଟସାଧ୍ୟ ନୁହଁ ସେ ମଧ୍ୟ କାଠ କର ପାଠ ନୁହଁ। ଆଉ ଆପଣ ଜାଣିଥିବେ, ସେ ଆ ଯେହେତୁ ମ୍ୟାଥ ନେଇଛନ୍ତି ତ ତାଙ୍କୁ ଟିକେ ଡର ଆଉ ଭୟ ଲାଗିବ।
ହଁ ମୁଁ ବୁଝିପାରୁଛି ଯେ ତାଙ୍କୁ ଟିକେ ଟିକେ ଡର ଓ ଭୟ ଲାଗିବ, କାରଣ ମ୍ୟାଥ ଟା ହଉଛି ଟିକେ କଷ୍ଟିଆ ସବଜେକ୍ଟ ସବ ମାନେ ବିଷୟ ତାପରେ ସି ତାକୁ ସବୁଦିନ ପଢୁନାହାନ୍ତି ଖାଲି ଖେଳ ବୁଲ ବ୍ୟସ୍ତ ରହୁଛନ୍ତି ଚିକୁ ଭାଇନାଙ୍କ ସହ ଖାଲି ମାଗେଣା ନିଆଁ ଲଗଉଛନ୍ତି।
ଅ ଆପଣ ବହୁତ ହିଁ ସଠିକ କଥା କହିଛନ୍ତି, ଆ ବହୁତ ଦୃଢ ସଂକଳ୍ପ ଆପଣଙ୍କର ରଖିଛନ୍ତି ହଁ ମୋର ବି ମତାମତ ଠିକ୍ ଆ ଠିକ୍ କଥା କହୁଛନ୍ତି, ଆପଣ ସଠିକ ଥରେ ଆପଣ ଚାଲୁଛନ୍ତି, ଆଉ
ହୁଁ ମୁଁ ବି ଆଜ୍ଞା ଏଇ ଖେଳା ଖେଳି କିଛି କରେନି, ଗେମ୍ ଫେମ ମୁଁ ଯାହା ଟିକେ ୟୁଟ୍ୟୁବ ଦେ ଖେଇ, କ୍ରୋମ ଟିକେ ଦେଖେଇ ନହେଲେ ଏଇ ଖେଳା ଖେଳି ମୁଁ ଜମା ବି କରିନି।
ହଁ ଆପଣ କ୍ରୋମ ରେ ନିଜ ବ୍ୟାଟ ବଲ ସହ ଖେଳି ଦଉଛନ୍ତି, ବହୁତ ହିଁ ଖରାପ କାମ କରୁନାହାନ୍ତି ଆପଣ ଆପଣ ଯଦି ଚାହିଁବେ ଆ ବାହାରେ ଆସି ଖେଳିପାରିବେ, ଆଉ ହଁ ଆପଣ ବହୁତ ହିଁ ସୁସ୍ଥ ରହୁଛନ୍ତି। ଆପଣ କେବେ ଫୁଟବଲ ଖେଳୁଛନ୍ତି ଜୀବନ ରେ?
ହଁ ଫୁଟବଲ ଖେଳିଛି ବହୁତ ଥର ଖେଳିଛି।
ଫୁଟବଲ ଏକ ଅତ୍ୟନ୍ତ ମନୋହର ଆଉ ଆକର୍ଷଣୀୟ ଖେଳ ଅଟେ। ଆ ସେଥିରେ ଗୋଟେ ପେଣ୍ଡୁଟିକୁ ଆମେ ଗୋଡରେ ମାରି ମାରି ଗୋଲ କରୁ। ଆଉ ଲକ୍ଷ୍ୟସ୍ଥଳରେ ପହଞ୍ଚାଉ। ତ ବହୁତ ଉତ୍ତମ ଧରଣର ଖେଳ ଅଟେ।
ହୁଁ।
ଆଜ୍ଞା, ଆଉ ଆପଣଙ୍କର ରବିବାର ଯୋଉ ଅଛି ଆପଣଙ୍କର ପ୍ଲାଣ୍ଟ୍ ଟା ତାଙ୍କୁ କଣ କହନ୍ତି ଓଡିଆ ରେ ଭୁଲିଗଲି, କିନ୍ତୁ ମନେ ରଖିବା। ଲାନଙ୍କୁୁ କଣ
ପ୍ଲାନ ହଉଛି ସୁ--ମାନେ କଣ କରିବା। ଆ୍ ମୋର ମନେନାହିଁ, ମୁଁ ଓଡିଆ ପଢିବାର ଦି ବର୍ଷ ତିନି ବର୍ଷ, ଚାର ବର୍ଷ, ଏମିତି ହେଇଯିବ, ମୋର ମନେ ଅଛି।
ହୁଁ, ମୋର ବି ସେମ୍ ସେମ୍ । ମୋର ପ୍ଲସ ଟୁ ରେ ଓଡିଆ ଥିଲା। ନା ସୁଚି ତ ମି ଠିକ ଅଛି, ନାଇଁ ସେଇଟା ନୁହଁ ।
ଗୋଟେ ଓଡିଆ ଟ୍ରାନ୍ସଲେଟର ଖୋଲିକି ରଖି ପଡିବ ହଉ ଛାଡ ସେଇ ପ୍ଲାନ କୁହ, ପ୍ଲାନ କରିଥିଲା,
ହଁ ତ ଆପଣଙ୍କର ରବିବାରେ ଆପଣ ଟିକେ ବୁଲାବୁଲି କରିବେ,
ନାଇଁ ରବିବାର ତ ଆକ୍ଚୁଆଲି ଆମେ ପ୍ନ୍ ଆମେ ଭାବିଛୁ କି ଆମେ ଟିକେ ପୁରୀ ଯିବାର ଅଛି, କାରଣ ଚକା ଦର୍ଶନ ବହୁତ ଦିନ ହେଲାଣି ହେଇନି, ରଥଯାତ୍ରା ବି ଆସିଲାଣି, ଟିକେ ରଥ ଚକ୍ର ରଥ କେମିତି ତିଆରି ହଉଛି ଆମେ ଦେଖିବୁ, ଟିକେ ତାକୁ ମାନେ ମେହସୁସ କରି ଆମେ ଟିକେ ଖୁସି ଅନୁଭବ କରିବୁ, ଏବଂ ସ ଟିକେ ମହାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରିବୁ କି ମଙ୍ଗଳ ଜଗତ ଟା ଜଗତର ମଙ୍ଗଳ ହେଉ ଏବଂ ଆମେ ଟିକେ ଯୋଉ ସି ବିଚ୍ ପାଖକୁ ଯିବୁ, ସମୁଦ୍ର କୂଳକୁ ଯିବୁ, ସେଠି ତାର ସମୁଦ୍ର କୂଳର ଥଣ୍ଡା ପବନରେ ଟିକେ ବସିବୁ ଏବଂ ସମୁଦ୍ର କୂଳରେ ଅନୁଭବ କରି ଆମେ ଘର ଆଡ଼ିକି
ଆଗମନ କରିବୁ, ଆଜ୍ଞା ବହୁତ ହିଁ ଭଲ ଉପାୟ ଆପଣଙ୍କର ଅ ଉପାୟ ନୁହଁ ସେଇଟା ପ୍ଲାନ୍ ଟା, ଆଜ୍ଞା, ବହୁତ ହଁ କାରୁକାର୍ଯ୍ୟ ହଉ ଆଉ ଆପ ଟିକେ ବ୍ୟସ୍ତ ରହୁଛନ୍ତି, ମୁଁ ଟିକେ ବାଲେଶ୍ଵର ପଳେଇ ଆଇଛି, ବାଲେଶ୍ୱରରେ ଆଜ୍ଞ।ନିକସ କଲେଜରେ ମୋର େ କମ୍ପଟର ସନ୍ସ ସେେଣ୍ଡ ଇର ମୋର ଉଣେଇଶ ବର୍ଷ ମତେ। ଆଉ ତ ମୁଁ ଏବେ ହଷ୍ଟେଲରେ ରହୁଛି ଏଠି, ଆମ ଘର ଆକ୍ଚୁଆଲି ମଣିପର୍ମ ରେ, ତ ଆଉ ମୁଁ ଏଇଟା ସ୍ ଲେଖିକି ବସିଛି, ତୁ ଡରି ଯାଉଛୁ ହଁ ତ ସେଠି ମୁଁ ଅ ତ ଏଇଠି ଆମକୁ ଏତେ ବାଟ ପୁରୀ ତ ବହୁତ ବାଟ ହେଇଯାଉଛି ତ ଯାଇପାରୁନି, କେବେ ଆପଣ ବହୁତ ସୌଭାଗ୍ୟକର ଜୀବନ ପାଇଛନ୍ତି। ଆଜ୍ଞା, ଆପଣ ଚୁପ ରହିବେ ଭଲ ନୁହଁ ଆପଣ ବି କୁହନ୍ତୁ? ନହେଲେ ଆପଣଙ୍କୁ ପଇସା ମିଳିବନି।
ଆଜ୍ଞା, ହଁ ମୁଁ କହୁଥିଲି କି ଆଉ ଆପଣ କଣ କରିଛନ୍ତି ଡିନରରେ?
ଡିିନର ରେ ମୋର ରୁଟି ତ ତିଆରି ହେଇଯାଇଛି, କ୍ଷୀର ଆସିବ ବୋଧେ ରୁଟିି କ୍ଷୀର ଖାଇବି। ଆଉ ଏଠି ପ୍ୟାରି ସହିତ ଭଲ ଜିନିଷ ମିଳୁନି, ରୁଟି କ୍ଷୀର ହଁ ଖାଇବାକୁ ମିଳୁଛି,
ଆପଣଙ୍କ ବାଲେଶ୍ଵରରେ ଥିଲେ କଣ ପ୍ୟାରିସ ପଳେଇ ଆଇଲେ?
ହଁ ବାଲେଶ୍ଵର ରୁ ମୁଁ ପ୍ୟାରିସ ଟ୍ରାନ୍ସପୋର୍ଟ ହେଇଯାଇଛି ମୁଁ ଟିକେ ଟେଲିପୋର୍ଟ ହଉଛି।
ହୁଁ, ହୁଁ, ଆଉ କେମିତି କଣ--? ଆପଣଙ୍କର ଆଜି ଦିନ ଗଲା ।
ହଁ, ଆଜି ଦିନ ବହୁତ ହିଁ ଶୁଭମୟ, ଶୁଭ କରର ଥିଲା ଆଉ ଖରାପାଗ ଟିକେ ଥିଲା ତ, ବର୍ଷା ବିଜୁଳି ଘଡଘଡି ବି ଛି ଆଉ ବହୁତ ଜୋରରେ ବଜ୍ରପାତ ବୃଷ୍ଟିପାତ ହେଇଛି, ଆମ ଘର ପାଖରେ ବରଫ ପଡୁଥିଲା, ଆଉ ବରଫରେ ସବୁଆଡେ ଭର୍ତ୍ତି ହେଇଯାଇଛି ମ ବହୁତ ଜୋର ଶୀତ ହଉଛି, ମୁଁ ଏବେ ରେନକୋଟ ଆଉ ଛତା ଆଉ ସ୍ଟଟର ଗୋଟେ ପିନ୍ଧିକି ବୁଲଛି, ଆଉ ଆଉ ତିନିଟା ଜୋତା, ତିନିଟା ମୋଜା, ଚାରିଟା ଗାମୁଛା ପକେଇ ଦେଇଛି ମୁଣ୍ଡ ଉପରେ ବରଫ ଗୋଟେବି ପଡ଼ୁନି ମୋ ଉପରେ। ଆଉ ବରଫ, ବାହାରେ ବହୁତ ଜୋର ହଉଛି ବୃଷ୍ଟିପାତ
ବୁଝିପାରୁଛି, ହଁ ହଁ ଆପଣଙ୍କ ଯୋଉ ମାନେ ଆପଣଙ୍କର ଯୋଉ ସିଚୁଏସନ ଟା ମତେ ବହୁତ ହି ଦୁଃଖ ଦୁଃଖିତ ଲାଗୁଛି, ଆପଣଙ୍କର ପରିସ୍ଥିତି, ପରିସ୍ଥିତି ଟା ବହୁତ ଦୁଃଖିତ ଲାଗୁଛି, ଆପଣଙ୍କ ବହୁତ କଷ୍ଟ ହେଉଥିବ, ଆପଣ ଟିକେ ଗୋଟେ ମାନେ ଗରମ ଜାଗାକୁ ଦେଖିକି ଯାଆନ୍ତୁ, ଆପଣଙ୍କୁ ଆରାମ ଲାଗିବ।
ହଁ ମୁଁ ବାଥରୁମ ଭିତରୁ ପଳେଇ ଆସିଛି, ବହୁତ ଜୋର ଗରମ ହଉଛି, ମୁଁ ସାଉୟାର୍ ଅନ୍ କରିଦେଇଛି ବହୁତ ଜୋର ଗରମ ।
ବାଥରୁମ ଭିତରେ ଆପଣ ନିଜ ବ୍ୟାଟ୍ ଓ ବଲ୍ ସହ ଖେଳି ପାରିବେ ସେ ଦ୍ୟୁରା ଆପଣଙ୍କୁ ବହୁତ ଗରମ ବି ଲାଗିବ।
ହଁ ସେଇଟା କଲେ ମୁଁ ଟିକେ ଥଣ୍ଡା ପଡିଯିବି ତ ମୁଁ ସେଇଟା କରୁନି ମୋର ଟିକେ ଶରୀର ଏବେ ଆ ଟିକେ ଚୟପଚୟ ହଉନି ମୋର ଟିକେ ଏବେ ଟିକେ ହଁ ମୁଁ ଟିକେ କୁସ୍ତି କରିବି ଭାବୁଛି।
ହୁଁ ହୁଁ।
ଆଜ୍ଞା ଆଉ ଆପଣ ଇନଷ୍ଟାରେ ରିଲ୍ସ ସ୍କ୍ରୋଲ କରୁଛନ୍ତି ଇନଷ୍ଟା ରେ ରିଲ ସ୍କୋଲ କରିବାକୁ ବି ମଧ୍ୟ ଆସେ ଆପଣଙ୍କୁ ।
ଆଜ୍ଞା।
ରିଲସ୍ କ୍ରୋଲ୍ କରଛନ୍ତି କେବେ ରିଲସ କ୍ରୋଲ?
ହଁ ହଁ ମୁଁ ଦୈନଦିନଙ୍କ ଦେଖିକି ରିଲସ୍ କ୍ରୋଲ କାମ ବି କରେ। କାରଣ ମୁଁ ଯେତିକି ଦେଖୁଛି ପାଠ ସାଠ ସହ ଟିକେ ରିଲ ସିଲ୍ ମାନେ ମାନେ ଯୋଉ ରିଲ ଫଲ ବି ଦେଖିବାକୁ ପଡେ ମଝିରେ ମଝିରେ। କାରଣ ଖାଲି ଯଦି ଜୀବନରେ ଆମେ ପାଠ ପଢିବା ତାହେଲେମେ ଜୀବନରେ ସଫଳତା ପାଇପାରିବାନି ତ ସଫଳତା ପାଇବାକୁ ହେଲେ ଆମକୁ ରିଲ ବି ଦେଖିବାକୁ ପଡିବ।
ହଁ ତ ମୁଁ ବହୁତ ହିଁ ବ୍ୟସ୍ତ ରହୁଛି ରିଲ୍ ରେ ଏବେ। ଆଉ ଯେହେତୁ ହଁ ଆପଣ ଟିକେ ଟିକେ ହଁ ଟିକେ ପରେ କରିବେ ସେ। କଣ କହୁଛନ୍ତି ଆପଣ? ଅ ହଁ ବହୁତ ହିଁ ବ୍ୟସ୍ତ ରହୁଛି ମୁ ରିଲ ରେ ଆଉ ମୋ ସାଙ୍ଗ ଜଣେ ଅଛନ୍ତି । ତାଙ୍କର ଅ ହଁ ଏଗାର ହଜାର ଫୋଲୋରସ୍ ଅଛନ୍ତି। ହଁ ସେ ଯୋଉ ହଁ ନୀଳ ବିଲେଇ କୁ ପଠାନ୍ତି ଆପଣ ନୀଳ ବିଲେଇ ର ଭିଡିଓ ଦେଖୁେ ନୀଳ ବିଲେଇ। ହଁ।
ନୀଳ ବିଲେଇ ବ୍ଲୁ କ୍ୟାଟ୍।
ହଁ ଟ ।
ଆଛା ଆଛା ଡୋରେମନ୍।
ହୁଁ ବହୁତ ହିଁ ଭଲ କାର୍ଟୁନ ଜଣେ, ଆଜ୍ଞା। ଆଉ ଆଉ କିଛି ଆପଣ କିଛି ଡାଏଟ ରେ ଅଛନ୍ତି ଜିମ୍ ଫିମ୍ ଯାଉଛନ୍ତି ବ୍ୟାୟାମ କରୁଛନ୍ତି?
ଭାବୁଛି ଟିକେ ଜିମ୍ ଫିମ୍ ଯିବି ବ୍ୟାୟାମ ଫ୍ୟମ୍ କରିବି ଟିକେ ସୁସ୍ଥ ରହିବାକୁ ଚେଷ୍ଟା କରିବି ସୁଗାର ଫୁଗାର ମୋର ବଢି ଯାଇଛି।
କମ୍ କରନ୍ତୁ ଆପଣ ପୃଷ୍ଟି ସାର ଖାଦ୍ୟ ଖାଆନ୍ତୁ ଆଉ ସ୍ଵତ ସାର ଖାଦ୍ୟ, ସ୍ନେହ ସାର ଖାଦ୍ୟ ଖାଆନ୍ତୁ। ଆଉ ଆପଣ ଦୌଡା ଦୌଡି କରନ୍ତୁ ଆଉ ଚୟପଚୟ ଆପଣଙ୍କର ପଢାନ୍ତୁ ଆଉ। ହଁ ଆପଣ ଦୌଡି ପାରିବେ ଆପଣ ଘର ପାଖରେ ପାର୍କ ଥିବ ଯଦି ଦୌଡି ପାରିବେ। ହଁ
ହଁ ମୁଁ ଏଥରକ ଆ କରିଛି ପାର୍କ ଫାର୍କ ଯିବି ଦୌଡା ଦୌଡି କରିବି ଟିକେ ହେ ତା ବଢେଇବି ଆଉ ସୁସ୍ଥ ହେବି।
ହଁ ଆପଣ ଖାଇବାକୁ ଯାଆନ୍ତୁ ଶୁଭରାତ୍ରି ମୁଁ ଆପଣଙ୍କୁ ପରେ ଆପଣ ଫ୍ରି ହେଲେ କରିବେ ମତେ। ଧନ୍ୟବାଦ ରହୁଛି ନମସ୍କାର ମୋ ସହିତ କଥା ହେଇଥିବାରୁ ଧନ୍ୟବାଦ। ଆଜ୍ଞା ଆଜ୍ଞା ଆଜ୍ଞା।